କୋଉଠି ହଁ ଶୁଭୁଛି କୋଉଠି ଅଛୁ ହଁ ଶୁଭୁଛି ବା ଆଉ କଣ ଖାଇଥିଲୁ କଣ ଖାଇଥିଲୁ?
ଏଇ ସନ୍ଧ୍ୟାବେଳେ ପଖାଳ ଟିକେ ଖାଇଥିଲି ଆଉ
ହ ଆ ତମ ଆଡ଼େ ମେଘ ହଉଛି ନା ନାହିଁ
ତ ତମ ଆଡ଼େ ମେଘ ହଉଛି? ଦିନ ବେଳେ।
ନାଁ ଆମ ଆଡ଼େ ମେଘ ହଉନି?
ଆମ ତ ଟିକେ ଟିକେ ମେଘ ପକଉଛି,
ଓହୋ
ଖରା ଦେଇଥିଲା ଜୋରେ ହଁ ମେଘ ପକାଉଛି ଟିକେ ଟିକେ।
ଓ କାଇଁ ଆମ ଆଡ଼େ ତ ମେଘ ନାହିଁ?
ଆମ ଆଡେ ଥୋପେ ଥୋପେ ପକଉଛି ଆଉ।
ଓହୋ ଆଉ କଣ ଖବର?
କାଇ ବାର ଶୋଇଛି ଆଉ ଏତେ ଜୋରେ ଗରମ ଲାଗୁଛି ମେଘ ଟା ଟିକେ ଟିକେ ହଉଚି ତେଣୁ ଶୋଇଛି ହାରି।
ହଁ ହଁ। ଆଉ, ଏଇନା କଣ ପଢାପଢି ଚାଲିଛି?
କଣ ପଢିବି, ଏଇନା ପ୍ଲସ ଥ୍ରୀ କରୁଛି, ଆଉ।
ପ୍ଲସ ଥ୍ରି, ଆଉ କେତେ ବର୍ଷ ରହିଲା ପ୍ଲସ ଥ୍ରୀ, ହଁ ଆଇ ପି ଏଲ ତ ସବୁବେଳେ ଦେଖୁ
ଆ ତାତିଲ କୋଡ଼ି
ମୋର ଆସିଚି, ତୋର
ପାଞ୍ଚ, ପାଞ୍ଚଶହ ଟା ଫିବି ଲାମି
ଅ ହଁ ଆମର ବି ଦି ଦିଟା ଟ୍ରଫି ଥିଲା, ତାପରେ ତାପରେ କିଙ୍ଗ ର ରେକର୍ଡ ଆଇପିଏଲରେ କେହି କାଟି ପାରିବେନି।
ଭାଇ ଦି ଦିଟା ଟ୍ରଫି ସେରା କୁହନା, ନା ନାଜ ମାଡ଼ୁଛି। ଦି, ଦିଟା ଅଠର ବର୍ଷ ପରେ ଦି, ଦିଟା ଆଣିଛ।
ଟ୍ରଫିରେ କଣ ଅଛି, ଦି ଦିଟା ଯାହାନେ ଟ୍ରଫି ହେଇଗଲା, ନାଇଁ ଦି ଦି କଣ ହେଲା, ନାଇନ ସେଭେଣ୍ଟି ଥ୍ରୀ ର ମାନେ କେହି କାଟି ପାରିବେନି ହେଲା। ଆଉ ନଅ ହଜାର ରନ ଏପର୍ଯ୍ୟନ୍ତ ଟୋଟାଲି ଆ ୱାଲଡ, ୱାଲ୍ଡରେ ଆଇ ପି ଏଲ ଆମର ଯେମିତି ଆଇ ହିଷ୍ଟିରେ ନଅ ହଜାର ରନ କେହି ପୁରେଇ ନାହାନ୍ତି, ଏଙ୍କୁଟିଆ ସେଇ ଗୋଟିଏ ଟୋକା।
ନାଇ ରୋହିତ ଶର୍ମା ଟିକେ ଫର୍ମ ନଥିଲା, ରୋହିତ ଶର୍ମା କୁ ପା ଏକା କାଫି।
ଆଉ ସବୁଠୁ ନଅ, ନଅଟା, ନଅଟା ସେ ସେଞ୍ଚୁରି ମାରିଚି ଆଇ ପି ଏଲ ରେ ସବୁଠୁ ହାଏଷ୍ଟେ ସେଞ୍ଚୁରୀ, ଆଉ କେତେ ରେକଡ ଦରକାରେ।
ଏ ଭଇବର ସୂର୍ଯ୍ୟବଂଶୀ ଏ ବର୍ଷ, ଭଇବର ସୂର୍ଯ୍ୟବଂଶୀ ଏ ବର୍ଷ ଠିଆହେଇ ତେ ନା ସେ ବିରାଟ କୋହିଲି ରେକର୍ଡ ବି କାଟିଥାନ୍ତା।
ସେ ଥାଆନ୍ତା, ଫାଆନ୍ତା ନାହିଁ, ଥାଆନ୍ତା, ଫାଆନ୍ତା ନାହିଁ, ସେମିତି ତ ମୁଁ କହିଥାନ୍ତି, ବିରାଟ କୋହଲି ଆଉ ଯଦି ତିନିଟା ଇନିଂସ ରେ ଯଦି ପିଟି ଦେଇଥାନ୍ତା, ଯୋଉ ସତୁରି, ଅଶୀ ଯୋଉ ରନ ପିଟିଥିଲା, ଗୋଟେ ଗୋଟେ ଇଏରେ ସେଇ ସିଜିନରେ ତ ତିନିଟା ଖଣ୍ଡେ ସେଞ୍ଚୁରି ମାରଥିଲା। ଯୋଉ ସତୁରି, ଅଶୀ ରନ ପିଟିଥିଲା, ସେଇ ସତୁରି, ଅଶୀ ରନ ଟା ଯଦି ମୁଁ ନା, ନା, ନା, ନା ମୁଁ କହୁଛି, ମୁଁ କହୁଛି। ସେଇ ଯୋଉ ସତୁରି, ଅଶୀ ରନ ଟା ଯଦି ସେ ଯଦି ଶହେ ରନ ପିଟିଥାନ୍ତା, ଯଦି ସେଇ ଯୋଉ ସତୁରି, ଅଶୀ ଟା ସବୁ ତିନି ତିନିଟା ଶହେ ପିଟିଥାନ୍ତା। ତା ନେ, ତାନେ ତ ସେ ହଜାରେ କି ପ ନା, ନା ହଜାର କି ବାରଶହ ରନ ତ ପିଟିଥାନ୍ତା, ନଅଶହ ତେସ୍ତରି ରନ୍ ଟା ହଜାର କି ବାରଶହ ରନ ହେଇଥାନ୍ତା।
ଭାଇ ଭଇବହ ସୂର୍ଯ୍ୟବଂଶୀ କଥା କଣ, ସିଏ ସତାନବେ ଅଠାନବେ ରେ ସେ ଯାଇଛି ତାର।
ସେଇଟା କଥା ମୁଁ କହୁଛି,
ଦି ତିନି ରନ ରେ କନ୍ତିି ତଫାତ୍, ବିରାଟ କୋହଲିି କଣ ବିରାଟ କୋହିଲ କୋଡିଏ ପଚିଶିରନ ଭିତରେ ଡିଫରେନଣ୍ଟ ସେଇ ଭଳିଆ ବୁଝିଲ।
ହଁ ଡିଫରେନ୍ସ ଯେ ତମେ ସେ କୋଡିଏ ପଚିଶ ଜଣ ମିଶେଇ ଦିଅ ସଏ ତୁ ଯେମିତି କହୁଛୁ କି ଯି ଏ ପିଠ ଦେଇ ଥାନ୍ତା ନବେ ରେ ଆସି ଥିଲା ସେ ଶହେ ଯଦି ପିଟି ଦେଇଥାନ୍ତା କାଟି କାଟି ଦେଇ ଥାନ୍ତେ ନଅଶହ ତେସ୍ତର ରନ ଆମେ ବି ସେମିତି କହୁଛୁ ଯୋଉ ସତୁରି ଅଶୀ ରନ୍ ପିଟି ଥିଲା ଯୋଉ ସେତିକି ଭିତରେ। ଥିଲା ଦୁଇ ହଜାରଷୋହଳରେ ପାଞ୍ଚଶହ ତେସ୍ତରୀ ବାଡିି ଥିଲା ଏଟା ହଜାର ବାରଶହ ହଜାର ବାରଶହ ପଡି ଦେଇଥାନ୍ତା ଏଥିରେ ନୁହେଁ ଗୋଟେ ପ୍ଲେୟାର ଯଦି କଷ୍ଟିସେଷ୍ଟି ଲେବୁଲ୍ ରହିଲା ଦି ତିନି ବର୍ଷ ଚାରି ବର୍ଷ ହେଲା ଯଦି ସେଇ ଲେବୁଲୁ ରେ ଖେଳିଲେ ସେ ପ୍ୟାୟାର ତମେ କହିଲ ଆମେ ମାନୁଛୁ ବୈଭବ ସୂର୍ ର୍ଵଂଶ ତା କଣ ଆମେ ମାନୁଛୁ ଆମେ ମାନୁଛୁ ବୈ ଶୁଣ ଶୁଣ ଆମେ ମାନୁଛୁ ବୈଭ ଶୁ ସୂର୍ୟବଂଶି ତା କମ ଏଜ୍ ରୁ କମ ବୟସରୁୁ ଭଲ ଖେଳୁଛି ପୁରା ଭଲ ବହୁତ ବହୁତ ଅଧିକ ଭଲ ଅ ଖେଳୁଛି ଆଉ ବହୁତ ସୁନାମ ଅର୍ଜନ କରିଛି ଏଇଥର ବହୁତ ଇଏ ନେଇଛି ଟ୍ରଫି ନେଇଛି ତାମାନେ ନୁହେଁ କି ତମେ କମ୍ପେୟାର କରିବ ବିରାଟ କୋହଲି ସହିତ।
ବିରାଟ କୋହଲି ତ କମ୍ପ ନେବ ତ ରନ କଥା ଉଠେଇଲା ତ ଆମେ ସେଥିପାଇଁ ଉଠେଇଦେଲୁ।
ହଁ ରନ୍ କଥା ତ ଭାଇ ରନ୍ ରେ ବି ସେ ଆଗରେ ଅଛି।
ରନ୍ ନା ଆଗରୁ କଣ ଖରାପ ଖେଳିଛି ସେଞ୍ଚୁରି ମାର୍
ନା ଖରାପ ତ ଆମେ କହୁନୁ ଖରାପ ଆମେ କହୁନୁ ତମେ କିନ୍ତୁ କୋହିଲି ସହିତ କମ୍ପେୟାର କରନି। ତାର ଦରଜା ବହୁତ ଆଗରେ।
ହଉ ତାନେ ଏହିଭଳିଆ କଥା।
ହଁ ଭାଈ ତ କଣ ଜଣିପାରୁନ ଆଉ ପୁଣି କହୁଛ କମ୍ପେୟାର କରୁଛ ନା।
ସବୁ ଜାଣି ପାରୁଚୁ ଯେ ଛୋଟ ପିଲାଟା ତାର ତେର ଚଉଦ ବର୍ଷ ପିଲା ଟା।
ହଁ ସେଟା ତ ଆମେ ମାନୁଛୁ ସିନା ତେର ଚଉଦ ବର୍ଷ ସିନା ତମେ ଏବେ ତମେ ସିନା କହୁଚ ଏବେ ପନ୍ଦର ବ ହେଲା ଯାହାହେଲେ ବି ସେ ଭାଇ ଆମ ବୟସରେ ହେଇଥିବ ସେଟା ଖାଲି କ୍ରିକେଟ ଏକାଡେମୀରେ କମା ହେଇଛି ବୟସ ଟା ହେଲା।
ହେଇ ଥାଇ ପାରେ। ଆଉ ଭାଇ କଣ ଆଉ ମ୍ୟାଚ ମ୍ୟାଚ ଅଛି ନା ତମ ଆଡେ ଏବେ ଆଉ ନାହିଁ।
ଗାଁ ରେ ତ ଖେଳ ଫେଳ ସବୁ ବନ୍ଦ ହେଇଗଲାଣି ମେଘ ଧୀରେ ଧୀରେ ହଉଛି ଆଜି ତାପରେ ଖେଳ ଥିଲା ଯେ ଆଜି ମାନେ ଖେଳୁଥିଲେ ଗାଁ ପିଲା
ହଁ ଇ
ଆଉ ସିଏ କଣ ହେଲା କି ଆଜି ଆମ ଗାଡି ଟା ଟିକେ ସଜାଡିବା ପାଇଁ ଯାଇଥିଲୁ ଯେ ମୋ ସାଙ୍ଗର ମୋର
ହଁ।
ଓଁ ମୁଁ ସେଥିପାଇଁ ଆଉ ଖେଳିବା ପାଇଁ ଆଜି ଗଲିନି ଆଉ ବାପା ଆଜି କହିଲେ ଟିକେ ଏ ଗାଡି ଟା ସଜାଡ ଯାଏ ଏଇ ଆଗ ସକପଚରଟା ଟିକେ ଲଗେଇଲୁ ବା ନେଇଁ।
ହଁ ଆଉ ତମ ଯାଇଥିଲ ଯାହାନି କଣ କ୍ଷୟ ପିଇ ଯା କରି ଥିବ କଣ କଣ ଖାଇଲ?
ଏଇ ବାରମଜା ଘୁଗୁନି ଆଉ ଥଣ୍ଡା ଫଣ୍ଡା ଦିଟା ପି ଦେଇକି ଆଇଲୁ ଆଉ। ଆମର ଏଇଠି ଜଣେ ବଗୁ ଭାଇ ଜଣେ ଅଛି ବଗୁ ଭାଇ ଗୋଟେ ଲୋକ ଅଛି। ଏ ଚିନିଥିବ କେନ୍ଦ୍ରାପଡ଼ା ବଗୁ ଭାଇ ଙ୍କୁ।
ହଁ ଭାଇ ଚିହ୍ନିଚି ଚିହ୍ନିଚି ମନ ପଇଲା।
ହଁ ସେଇଠି ତ ଯାଇ ଖାଇକି ଆଇଚୁ ଆଉ। ଆଉ ତମେ ତ ଚିହ୍ନିଥିବ ଯୋଉ କଣ ତି ଆମର ଯୋଉ ସେ କଣ କହନି ଆମର ଯୋଉ ଗ୍ୟାରେଜ ବାଲା ଆମର କି ଯୋଉ ନାରଙ୍ଗପୁର ପାଖରେ।
ହଁ ମିଥୁନୁ ମିଥୁନୁ ହଁ ଜାଣି ପାଇଲି।
ହଁ ମିଥୁନ ଭାଇ। ତା କଚରୀ ଆହୁରି ଅଛି ଜାଗାରେ ତା କ ଥିରେ ଅଛି ଯେ ଗ୍ୟାରେଜ କିନ୍ତୁ ମିଥୁନ ଭାଇ ଟିକେ ଫେମସ ଅଛି।
ହଁ ହଁ ଏଇ ମିଥୁନୁ ମତେ ବି ଭଲ ମୋହନ ଭାଇ କହିଦେଲେ ସିଏ ସବୁ ଚିହ୍ନି ଦବ
ସେ ଟିକେ ତା ତେଢା ଟିକେ ମୁଣ୍ଡ ଟିକେ ହେରା କଲ ବାର ବାର କରି କ ଆଉଥିବ ଯେ ଏଇଟା ଚିଡା ଲାଗୁଚି ଯୋଉ କୁହନା କୁହନା। ପନ୍ଦର ମିନିଟ ର କାମ କୁ ପନ୍ଦର ପନ୍ଦର ମିନିଟ ର କାମ କୁ ସିଏ ପନ୍ଦର ଘଣ୍ଟା ନଗେଇଦବ ଯୋଉ ମଠୁଆ ଯୋଉ କାମଚୋର ସେ ଗୋଟେ। ଆଉ। ଆ କେତେ ହସିବୁ ଆଜି ମୋ ସାଙ୍ଗର ମୋର ଯାଇଥିଲୁ ସେଟା ଖାଲି ହସିନୁ। ଗାଡିଟା ସଜାଡି ଦେଲା ଯାଇ ଗଲା ଚଢି ଚଢିକି ଦେଖୁଥିଲା। ଚଢିକି ଦେଖିବା ପାଇଁ ଯାଇଚି ସିଆଡେ ପରିବା ଫରିବା କିଣିଲାଣି ଯାଇକି ସିଆଡେ। କଣ କରିବୁ ଆଉ।
ଏବେ
ହଁ ଆଉ କଣ ଖବର କୁହ?
ଖବର କଣ ଏଇ ତ ଗାଁ ରେ ଖାଉଛି ପିଉଛି ବୁଲୁଚି। ଆଉ କଣ ଖବର ସେମିତି କହିନେ ହବକି। କଲେଜ ତ ଛୁଟି ଅଉଛି କଲେଜ ଖୋଲା ହେଲେ ଯାହା ଗୋଟେ କରିବା।
ଉଁ ହୁଁ। ଆଉ ତମର ଏଇନା ବେପାର ଫେପାର କେମତି କଣ ତମ ତମ ବାପା କଣ ବେପାର ଫେପାର କରନ୍ତି। ମୁଁ କହିଲି ତମ ବାପା ବା କଣ ବିଜନେସ ରେ
ହଁ ସେଇଭଳିଆ ଚାଲିଛି ଆଉ। ଆଉ ଭାଇ ତମେ ଯୋଉ ବାଦାମ ବେପାର କରିୁଥିଲ।
ଆମର ବାଉଦାମ ବେପାର କରୁଥିଲେ ସେଟା ସରିଲାଣି ନା। ଆଉ ସେଇଟା ଛଅ ସାତ ବର୍ଷ କି ଆଠ ବର୍ଷ ହେଲାଣି ସ ଆଉ ଚାଲୁନି ଆଉ ଆମ ଗାଁରେ।
ନା ଭାଇ ତମେ ଯୋଉ ବାଦାମ ବେପାର କରୁଥିଲ।
ନାଁମ ମୁଁ ବାଦାମ ଫାଦାମ ବେପାର କରେନି। ହେଇଟା ଆମ ମୋ ବାପା ହେରିକା କରନ୍ତି ନା। ହଁ ମୋ ବାପା ହାରିକା କରନ୍ତି। ନା ନା ମୋ ବାପା ହାରିକା କରନ୍ତି। ହଁ ସେତେବେଳେ ସେ କରୁଥିଲେ ନା ଓହ
ହଁ ଏ ମୁଁ ସେଇଠି ଟିକେ ଅନ୍ୟମନସ୍କ ହେଇଗଲି ତ।
ହଁ ସିଏ ଛଅ ସାତ ବର୍ଷ ଆଠ ବର୍ଷ ପୂର୍ବରୁ କରୁଥିଲେ। ତାପରେ ଧୀରେ ଧୀରେ ଏରା ଆଉ ଅଣ୍ଡିଆ ସେଣ୍ଢ ସବୁ ଆଇଲେ ଯେମିତି ଛାଡିଦେଲେ ଗୋଟେ ଗାଁ ରେ ଦିଟା ଖଣ୍ଡେ ତିନିଟା ଖଣ୍ଡେ ଏମିତି ଛାଡିଦେଲେ।
ଓ ହଁ।
ହେଲା। ସେ ସବୁ ଇଏ କରି ବୁଲି ଖାଇଲେ ପୁରା ଏନ୍ଜୟ କଲେ ଆଉ ବୁଝିପାରୁଛ ନା।
ହଁ ହଁ ସିଏ ଆଉ।
ହଁ ଆଉ କୁଆଡେ ଆଉ ଫସଲ ହବ ଲୋକ ତ ଅଧା ହେଇଠି ଯାହା ଖର୍ଚ୍ଚ କରିଥିବେ ସେ ସବୁ ଷେଣ୍ଢ ଅଣ୍ଡିଆ ଗୋରୁ ସବୁ ଖାଇଦେବେ।
ଭାଇ ଆମର ତ ସେ ଷଣ୍ଢ ପ୍ରବଳ ହୁ ଆମ ଆଡ଼େ ସେ ଷଣ୍ଢ ପ୍ରବଳ ଆମ ଲୋକ ଫସଲ କରିବା ପାଇଁ ଡରୁଛନ୍ତି। କଣ କରିବୁ ସେମିତି ଆଡଜେଷ୍ଟ୍ ପଡ଼ିଶା ଆଣ୍ଟି କରୁଛନ୍ତି ନହେଲେ ପରିବାର କେମିତି ଚଳିବ କେମିତି? ଭାଇ ଆମ ଆଡ଼େ କି ନା ବାଏ ଜୋରେ ଏନା ଯୋଉ ବାଦାମ ଚାଷ ହେଇଚି ଆସିବ କେତେବେଳେ ଖାଇ ଖୁଆକି ଯିବ ଆଉ।
ହଁ ବାଦାମ ଚାଷ ତମ ଆଡେ ଜୋରେ?
ହଁ ଏଇ ଆମ
ଆଉ ମତେ ମତେ ଭାଇ ଦଶ ଲେ ଖଣ୍ଡେ ଦବ ନା?
ହଉ ଭାଇ ନେଇଯିବ ମତେ କଲ କରିବ ମୁଁ ତମକୁ ଦେବି ଆଉ।
ହଁ ସେ ବାଦାମ ଫାଦାମ କଞ୍ଚା ବାଦାମ ନୁହେଁ ସେ ଶୁଖିଲା ପରେ ଦବ ମତେ।
ହଉ।
ହଁ। ଆଉ
ଆଉ ଭାଇ ସବୁ ତମ ଦେହ ପା ସବୁ ଠିକ ଠାକ ଅଛି ତ? ତମ ଦେହ ପା
ହଁ ଦେହ ପା ଭଲ ହଁ ଦେହ ପା ସବୁ ଭଲ ଆଉ ଆଜି କଣ ଚି ଚିକେନ ଫିକେନ ଟିକେ କସୁଚ ନା କସୁନ?
ହଁ ଭାଇ ପକୋଡା ତ ଏନେ ଆସିକି ଘରକୁ ଖାଇଥିଲି ଆଉ ଚିକେନ କସା କଣ ଟିକେ ହଉଥିବ ଆଉ।
ଅ ହଁ ଯାହା ଆଉ ଚିକେନ ଟିକେ କଷୁସ ଆଜି ତାହେନେ ପୁରା
ହଁ ଭାଇ ହଁ ଭାଇ ସ ସେଭଳିଆ ଚାଲିଚି।
ହଁ।
ହଉ ଭାଇ ଦେଖିବା ଆମ ତମ ଆଡ଼େ କେତବେଳେ ଦେଖି ଦେଖି ଯାଇଁ ଜିମି କଲ୍ କରିବି ଆଉ ତେଣୁ ମୁଁ ଯାଏ ଘରେ ଟିକେ କଣ ଡାକ
ହଁ ହଉ ହଉ ଭାଇ ରଖି ରଖିଦିଅ ମୋ ନାଗି ଦଶ କିଲୋ ବାଦାମ।
ହଉ ଭାଇ ଠିକ ଅଛି।
ଆଉ କୁଆ କୁଆଡେ ଦବନି ଦଶ କିଲୋ ରଖିଦେଇକି ତମେ ଯୁଆଡେ ଯାହା କରିବ ଆଉ।
ହଁ ଭାଇ ଠିକ ଅଛି।
ହଉ ହଉ ତାହେନେ ଭାଇ ରହୁଚି।
ହଁ ହଁ।